ହୋ ଭାଇ କଣ ଅଛ? ତ
ଜଷ୍ଟ ଏବେ ଶୋଇକି ଉଠିଲି।
ଭାଇ ଏତେ ଲେଟ୍ ଶୋଇକି ଉଠୁଛ?
ସେଇଟା ପରା। ତମେ କେତେବେଳେ ଉଠିଲ?
ମୁଁ ତ ସାଢେ ଛଅଟାକୁ ଉଠି ଯାଉଛି।
ଓ ହୋ।
ଆଉ ଭାଇ ତମ କଥା ମନେ ପଡିଲା ତ ଫୋନ କରିଦେଲି ଟିକେ ଆଉ।
ମୁଁ ବି ବହୁତ ତମକୁ ମନେ ପକଉଛି।
ମନ ପକଉଚ ଭାଇ ଫୋନ୍ ଫାନ୍ କିଛି ନାହିଁ କାଇଁ ଖାଲି କଥା ହେ କହୁଛ ଆଉ।
ଫୋନ ଫାନ୍ ନାହିଁ ବଟ ଜାଣିଛ ତ ମୋର ବି ଜି ସିଡ୍ୟୁଲ ଚାଲି ଥାଉଛି, ଏନି ଟାଇମ୍ ମୁଁ କାମରେ ହିଁ ବି ଜି ଥାଉଛି ତ।
ତମର ଦୈନନ୍ଦିନ ଜୀବନ ବିଷୟରେ କଣ ଟିକେ କୁହ? କେମିତି ଚାଲିଛି ତମର ଦିନ?
ସବୁ ଠିକ ଠାକ ଚାଲିଛି। ଆଉ ବି ସବୁ କଣ ସକାଳୁ ଉଠିବା କଥା ଖାଇ ପିଇକି କଲେଜ ଯିବା କଥା। ଆସିକିଲା ପରେ ଆଉଥରେ ପଢାପଢି ପାଞ୍ଚ ଛଅ ଘଣ୍ଟା ପଢ଼ିଆ କଥା। ତାପରେ ଶୋଇପଡିବା କଥା ଆଉ, ମୋର ତ ଏମିତି ହିଁ ଚାଲିଛି ଲାଇଫ ଆଉ।
ଆଉ ଫିଟନେସ୍ ଫିଟନେସ୍ କଣ କେମିତି ଫିଟନେସ ପରି କଣ କେମିତି କରୁଥିଲୁ? ଡାଏଟ ମଧ୍ୟ ନଉଥିଲୁ ଡାଏଟ ବିଷୟରେ କଣ ଟିକେ କୁହ?
ଡାଏଟ ମାନେ ଟିକେ ବଡି ଫିଟନେସ ପାଇଁ ନେବା କଥା। ଏଇଟା ତ ଏ ଯେମିତି ଖାନା ମିଳୁଛି ଅ ଟୋମେଟିକ ନ ଖାଇକି ନ ଖାଇ ଖାଇ ମୁଁ ପତଳା ହେଇଗଲିଣି। ବଟ ମୁଁ ବଡି ଫିଟନେସ୍ ପାଇଁ ସବୁଦିନ ଯାଏ ଗ୍ରାଉଣ୍ଡ ଆଡେ।
ଗ୍ରାଉଣ୍ଡ ଆଡେ ଯାଇ କଣ ଖେଳ?
ସେଇ ଟିକେ ବେଡମିଣ୍ଟନ ଗୁରା ଟିକେ ଟିକେ ଖେଳିଦିଏ ଆଉ।
ଭାଇ ତମେ କମ୍ପିଟେଟିଭ ଏକଜାମ ପାଇଁ ପ୍ରି କେତେ ଘଣ୍ଟା ପଢିବାକୁ ପଡେ? ଆଉ କେତେ ଘଣ୍ଟା କୋଶ୍ଚିନ୍ ମଧ୍ୟ ପ୍ରାକ୍ଟିସ କରିବାକୁ ପଡେ, ତାହେଲେ ମୁଁ ତମର ଆଇଡିଆକୁ ନିଜ ଜୀବନରେ
କମ୍ପିଟେଟିଭ ଏକ୍ଜାମ ପାଇଁ ପଢିଲେ ଖାଲି ପଢିକି କୋଶ୍ଚିନ୍ କରିଲେ ହବ ନାହିଁ, ତମକୁ ସାକ୍ରିଫାଇସ୍ କରିବାକୁ ପଡିବ ଫାଷ୍ଟ ଜିନିଷ ହଉଛି ସାକ୍ରିଫାଇଜ୍ ତାପରେ ପାଠ ପଢା। ଆପଣ କଣ ପାଇଁ ପ୍ରିପେୟାର ହେବେ?
ହ୍ୟାଲୋ।
କଣ ପାଇଁ ପ୍ରିପେୟାର ହେବେ?
ଭାଇ ମୁଁ ରେଲୱେ ପାଇଁ ପ୍ରିପେୟାର ହେବାକୁ ଚେଷ୍ଟା କରୁଛି।
ଓହୋ ରେଲୱେ ପାଇଁ ପ୍ରିପେୟାର ହେବେ।
ଉଁ ଅଁ।
ରେଲୱେ ପାଇଁ ପ୍ରିପେୟାର କରିଲେ ତମକୁ ବହୁତ ଜିଏସ ବଗେରା ଷ୍ଟ୍ରଙ୍ଗ କରିବାକୁ ପଡିବ ଜେନେରାଲ ଷ୍ଟଡିସ ବଗେରା।
ଆଚ୍ଛା ଆଚ୍ଛା ଭାଇ ଜେନେରାଲ୍ ଷ୍ଟଡିସ ଷ୍ଟ୍ରଙ୍ଗ କରିଦେଲେ ବାଜିିଯିବ।
ହୁଁ ସେଠି ହେଇଯିବ ଡେଲି କୋଶ୍ଚିନ କରିବେ ମେଥମେଟିକ୍ସ। କୋଶ୍ଚିନସ କରିବେ ଇଂଲିଶ କରିବେ ଇଂଲିଶରବି କୋଶ୍ଚିନ ୟୁଟ୍ୟୁବରେତ ବହୁତ ଫ୍ରି କଣ୍ଟେନ ଅଛି। ଅଛି ଏଇଟାକୁ ଫଲୋ କରିବେ ତାହେଲେ ଆପଣଙ୍କ ନି ନିଶ୍ଚିତରେ କ୍ରାକ କରିଦେବେ।
ଆଚ୍ଛା ଆଚ୍ଛା ତାହେଲେ ଭାଇ ତମେ ଦିନରେ କଣ ଖାଅ?
ତିିନିଟା ଜାକ କଣ କହିଲେ?
ଭାଇ ତମ ଦିନ ଦିନୋଟି ଜାକର କାମ କେମିତି କେମିତି କଣ ତମ ଚାଲଣ ବରଣ। କେତେ ଘ ଘଣ୍ଟା କଲେଜ ଯାଅ?
ଆମର କଲେଜରେ ରେଗୁଲାର କ୍ଲାସହୁଏ ଏବେ ବିଜାରିଆ କରୁଛି ସେ ଏଚଓଡି। ସକାଳୁ ନଅଟାରେ ଯାଏ। ସକାଳ ନଅଟାରେ ଯିଏ ଯାଏ ସନ୍ଧ୍ୟା ପାଞ୍ଚଟାରେ ରୁମକୁୁ ଆସେ।
ଭାଇ ଏତେ ଘଣ୍ଟା ପୁରା ଦିନଟି ଯାକ କଲେଜରେ କ୍ଲାସ?
କ୍ଲାସତ ହୋଇଥାଏ ମଝିରେ ବ୍ରେକବି ଥାଏ କେତେଟା କ୍ଲାସ ସସ୍ପେଣ୍ଡବି ହୁଏ?
କେତେ ଘଣ୍ଟା ବ୍ରେକଥାଏ?
ଘଣ୍ଟା ଘଣ୍ଟାଏ ବ୍ରେକଥାଏ।
ତାହେଲେ ତମେ ଲଞ୍ଚ ବ୍ରେକଥାଏତ।
ହଁ ହଁ
ଭାଇ ଲଞ୍ଚରେ କଣ କଣ ତମେ ଟିଫନକର?
ଭାଇ ଲଞ୍ଚରେ ମିଳେ ରାଜମା ମିଳେ। ଦହି ଭର୍ତା ଦହିମିଳେ। କେବେ କେବେ କଳା ଚଣା ତରକାରୀ ହୁଏ। କାବୁଲ ବୁଟ ତରକାରୀ ହୁଏ ଆଳୁ ଭର୍ତାହୁଏ।
ଆଚ୍ଛା ଆଚ୍ଛା। ଭାଇ ମୁଁ ଶୁଣିଥିଲି ତମେ ଉପରଓଳି ବେଡମିଣ୍ଟନ ଖେଳିବାକୁ ଯାଅ।
ବ୍ୟାଡମିଣ୍ଟନତ ଖେଳିବାକୁ ଯାଏ ଡେଲି। ବଟ କାଲିହିଁ ଦିନଟା ଡିସକଣ୍ଟିନ୍ୟୁ କରିଦେଲି। ବହୁତ ରିଗ୍ରେଡ ହେଉଛି ବଟ ଆଜିଠୁ ଆଉଥରେ ରେଗୁଲାର ଯିବି ଭାବୁଚି।
ନାଇଁ ଭାଇ ଗୋଟେଦିନ ଛୁଟି କଲେ କିଛି ଅସୁବିଧା ନାହିଁ।
ହୁଁ ସେଡା ସତକଥାଯେ ସତ୍ୟ ଅଟେ। ବଟ ପନ୍ଦରଦିନ ହେଲା ରେଗୁଲାର ଯାଉଥିଲି।
ନାଇଁ ମୋର ମଧ୍ୟ ଦୈନନ୍ଦିନ ଜୀବନ ଏମିତି ସୁବିଧା ଅସୁବିଧା ଚାଲିଛି।
କୁହ ତମ ବିଷୟରେ କଣ କୁହ?
ମୋ ବିଷୟରେ ଆଉ କଣ କହିବି ମୁଁ ସକାଳୁ ପ୍ରାୟ ସାଢେ ପାଞ୍ଚଟା? ଛଟା ମଝିରେ ଉଠିଯାଏ ତାପରେ ସବୁ ଫ୍ରେଶ ହୋଇକି। ଦାନ୍ତ ଘସିକି ମୁଁ ଦୌଡ ଲଗେଇବାକୁ ଚାଲିଯାଏ ପାଖାପାଖି ତିନିରୁ ଚାଲିକିଆ ଚାରି କିଲୋମିଟର ମୁଁ ରେଗୁଲାର ଦୌଡେ। ଦୌଡିକି ଆସିଲା ପରେ ଘରକୁ। ମୁଁ ଗାଧେଇକି ଠାକୁରଙ୍କ ପାଖକୁ ଯାଇକି ତାପରେ ଘରକୁ ଫେରେ, ଘରକୁ ଫେରିଲା ପରେ ମୁଁ କଣ ମଧ୍ୟ ଭଜା ମୁଗ ଫଳମୂଳ ବୋଇତାଳୁ ଖାଏ ଆଉ ହଁ ପପାୟା ପପାୟା କଣ ମଧ୍ୟ ଥିଲେ କାଟିକି ଖାଇଲା ପରେ ଯଦି ମୁଁ କଲେଜ ଯିବାର ଥିଲେ ଥିବ ସେଦିନ ତାହେଲେ ମୁଁ କଲେଜ ପଳାଏ। ଯଦି ଯଦି ମୁଁ କଲେଜ ଯିବିନି ତାହେଲେ ପାଖାପାଖି ସବୁ କାମ ସରିଲାକୁ ସାଢେ ନଅଟା ହୁଏ। ଦଶଟା ସାଢ଼େ ନଅଟା ମୁଁ ବହି ରଖିକି ବହି ପଢା ପଢି ଷ୍ଟାର୍ଟ କରେ। ପଢାପଢି ପାଖାପାଖି ଦି ହଁ ଭାଇ କୁହ।
ତମେ ଯୋଉ ସକାଳୁ ଗଜା ମୁଗ ଖାଉଛ ତା ସହିତ ମାଣ୍ଡିଆ ଚୂନା ଜୁସ୍ ପିଇଲେ ଆହୁରି ଭଲ ହେଇଥାନ୍ତା।
ଭାଇ ଏ ମାଣ୍ଡିଆ ଚୁନା ଜୁସ୍ ପିଇଲେ କଣ ଦେହ ପାଇଁ ଭଲ ତ?
ସେଇଟା ଦେହ ପାଇଁ ବହୁତ ଭଲ ସେଥିପାଇଁ କୁହାଗଲା ଖାଇବାକୁ।
ଆଚ୍ଛା ଠିକ ଅଛି ତାହେଲେ ତମ କଥା ଶୁଣିକି ମୁଁ ମାଣ୍ଡିଆ ଚୁନା ମଧ୍ୟ କାଲିଠୁ ଜୁସ୍ କରିକି ପିଇବା ଟା ଷ୍ଟାର୍ଟ କରିିଦେବି। ତାହେଲେ ଏମିତି ମୁଁ ସାଢ଼େ ସାଢେନଅଟାରୁୁ ବାରଟା ଯାଏ ପଢେ। ବାରଟା ବା ସାଢ଼େ ବାରଟା ପରେ ମୁଁ ମୋର ଲଞ୍ଚ ଟା କରିଦିଏ, ଲଞ୍ଚ କରିଲା ପରେ ମୁଁ ଟିକେ ବିଶ୍ରାମ ନିଏ। ବିଶ୍ରାମ ନେଇକି ଉଠିଲା ପରେ ସାଢେ ଦିଟାକୁ ପୁଣି ମୁଁ ଘଣ୍ଟାଟେ ପଢ଼େ ତାପରେ ମୁଁ ଚାରିଟାକୁ ଖେଳିବାକୁ ଚାଲିଯାଏ। ଖେଳିଦେଇ ଆସିଲା ପରେ ପୁଣି ଗାଧା ପାଧି ହୋଇ ପଢାପଢି କରେ। ପଢାପଢି କରିଲା ପରେ ପୁଣି ରାତିକୁ ଚାରିପଟ ରୁଟି ତା ସହ କୌଣସି ମଧ୍ୟ ଭଜା ଏବଂ ଡାଲି ଟିକେ ଖାଇକି ପୁଣି ଶୋଇପଡେ ଶୋଇକି ଉଠିଲେ ତ ପୁଣି ସେଇ ଦୌଡ଼ ଲଗା କଣ୍ଟିନ୍ୟୁ ହୁଏ ରୁଟିନ ଆଉ ହେଇ ଯଦି ମୁ ଯୋଉଁଦିନ କଲେଜ ଯିବି ହେରି କଲେଜ ପଳେଇ ଲେ ମୋର ପୁରା ଦିନଟି ଯାହା ନଷ୍ଟ ହେଇଯାଏ। ଯଦି ମୁଁ କଲେଜ ଯିବିନି ତାହେଲେ ମୋର ଦିନଟି ଯାକର ଫାଇଦା ପୁରା ସାହଜରେ ହୁଏ।
କଲେଜଟା ଇମ୍ପୋର୍ଟାଣ୍ଟ୍ ଭାଇ କଲେଜ ନ ଗଲେ ତୁମକୁ ପଛେ ପଶ୍ଚାତାପ କରିବ। ପାଠପଢା ଟା ଇମ୍ପୋର୍ଟାଣ୍ଟ କଲେଜ କଲେଜ ଯିବ ଯଦି। ତମ ଭିତରେ ଡିସିପ୍ଲିନ ଆସିବ ଡିସିପ୍ଲିନ ଛାତ୍ର ଜୀବନରେ ସବୁଠୁ ଭଲ। ସବୁଠୁ ଇମ୍ପପୋଟାଣ୍ଟ ସବୁଠୁ ମହତ୍ବପୂର୍ଣ୍ଣ ଜିନିଷ। ତ ତମକୁ କଲେଜ ବି ଯିବାକୁ ପଡିବ ବଡିସ ଫିଟନେସ୍ ବି କରିବାକୁ ପଡିବ। ଦୁଇଟାକୁ ସମାନ ଭାଗରେ ସମାନ ଦିଗରେ ଦେଖିବାକୁ ପଡିବ କଥାଟା ବୁଝିଲେ ଆଜ୍ଞା।
ହାଁ ଭାଇ ତମେ ତ କଲେଜ ଯୋଉ ଦିନ ଯାଉନ ସେଦିନ ତମ ରୁଟିନ କେମିତି?
ମୋର ରୁଟିନ ବହୁତ ସାଧାରଣ ରୁଟିନ ମୁଁ ସକାଳୁ ଉଠେ ଆଠଟାକୁ ଉଠେ। ନଅଟାରେ କ୍ଲାସ ଥାଏ ନଅଟା କୁ ଯାଏ ଏଇଠୁ କଲେଜ ହାଫ କିଲୋମିଟରଟେ ଚାଲି ଚାଲି ଯାଏ। ସକାଳୁ କେବେ ଇଡଲି କେବେ ଦୋଓସା କେବେ ଆଳୁ ପରଟା କେବେ କଣ ଜଳଖିଆ ଖାଇକି ମୁଁ ଯାଏ କ୍ଲାସ୍ କରିବାକୁ କ୍ଲାସ କରିଲା ପରେ ମେକ୍ସିମମ୍ ଟାଇମରେ ଚାରିଟା କ୍ଲାସ ରୁ ଦିଟା କ୍ଲାସ ଏଜୁକେସନ ର ଥାଏ ଦିଟା କେମିଷ୍ଟ୍ରିର ଥାଏ ବଟ୍ ମୁଁ ସବୁବେଳେ କେମିଷ୍ଟ୍ରି କ୍ଲାସ କରିଥାଏ, ଏଜୁକସନ ର କ୍ଲାସ କରେ ନାହିଁ ତାପରେ ଏ ଘଣ୍ଟାରେ ଆମର ବ୍ରେକ୍ ହୋଇଥାଏ ଘଣ୍ଟା ର ଦିଟା ଖଣ୍ଡେ ବ୍ରେକ୍ ଘଣ୍ଟେ ରୁ ଦିଟା ମଧ୍ୟରେ ହଷ୍ଟେଲ ଆଇକି ମଧ୍ୟାହ୍ନ ଭୋଜନ କରିଥାଏ ତା ପରେ ଆଉ ଥରେ ଲାଇବ୍ରେରୀ ପଳାଏ ଦୁଇ ତି ଦୁଇରୁ ତିନି ଘଣ୍ଟା କ୍ଲାସ କରେ ଯମ୍ ଆ ଜାମ୍ ର କ୍ଲାସ କରେ ତାପରେ ଇଭିନିଂ ରେ ଇଭିନିଂ ରେ ସ୍ନାକ୍ସ ଖାଏ। ସ୍ନାକ୍ସ ଖାଇକି ଖେଳିବାକୁ ଯାଏ ତାପରେ ଆଉଥରେ ଦଶଟା ରୁ ବାରଟା ଯାଇ ମୁଁ କ୍ଲାସ କରେ ତାପରେ ବାରଟା ଘଣ୍ଟେ ମୋବାଇଲ ଦେଖିକି ଶୋଇ ପଡେ। ମୋର ଦୈନ ଦି ଜୀବନ ଜୀବନ ଏମିତି ସ୍ ସାତଦିନ ମଧ୍ୟରୁ ଛଅଦିନ ମୁଁ ରୁଟିନ୍ ଠିକ୍ସେ ଫଲୋ କରେ।
ଆଉ ଭାଇ ତମର ଯ ପୁଣା ନଥା ଯୋଉ ନିଟ୍ ପାଇଁ ପ୍ରିପେର ହଉଥିଲ। ସେତେବେଳେ ତ ଆମର ଦୈନନ୍ଦିନ ଜୀବନ ବହୁତ ବିଜାରିଆ ଥିଲା ହ ନା ନାଇଁ
ବହୁତ କନ୍ ସେଡ଼ା ବହୁତ ଥିଲା।
ଆଉ ଭାଇ ତମର ଦୋକାନ କେମିତି ଚାଲିଛି?
କି ଦୋକାନ ଭାଇ ଘରର ଦୋକାନ ଏବେ ଠିକ ଠାକ ଚାଲିଛି ବଟ ବେପାର ଟିକେ ମାନ୍ଦା ଏବେ ଚାଲିଛି। ବୁଝିଲେ?
ଆଛା ଆଚ୍ଛା ଆଉ ତମର ଚାଉଳ ବେପାର କଥା କେମିତି?
ଚାଉଳ ବେପାର ତ ଚାଲିଛି ଯେ କମ୍ପିଟିସନ୍ ଯେଉଁ ପ୍ରକାର ବଢ଼ିଲାଣି ଆଉ ସେଇ ଆଉ ନାହିଁ
ଭାଇ କମ୍ପିଟିସନ କଣ ତମେ ତ ପୁଣା ଲୋକ ତମର ତ ବେପାର ହ ସବୁବେଳେ ହବ
ପୁରୁଣା ଲୋକ ଯେ ଆଗ ଅପେକ୍ଷା ଏବେ ଆଉ ସେତେ ଚାଉଳ ସେଲ ନାହିଁ ଏବେ କମିଗଲା ଗୋଟେ ଟାଇମରେ ଆମେ ଆମ ଆମ ଜାଗାରେ ଆମ ନାଁ ଥିଲା ଗୋଟେ ଏବେ ବି ନାଁ ଅଛି ବଟ ସେଇ ହିସାବରେ
ତ ତମ ଏତେ ସବୁରେ
ତମେ ଆମ ଘର ପାଖରେ ରହୁଛ ତମେ ଆମଠୁ ନ ନବ ବଲେ କାହାଠୁ ନବ?
ନାଇଁ ସେମିତି କେମିତି, ନାଁ ଥିଲେ ସିନା ନବ ଆରେ ନ ନଥିଲେ କି ନେଇଯାଇକି ଭଲ ପା ଭଲ କାରଣ ତ ସମସ୍ତେ ନିଅନ୍ତି ଆମେ କଣ ସମସ୍ତେ ଆ
ଏପଟେ ଚାଉଳ ବେପାର ଟିକେ ଡାଉନ ଲ ଚାଲି ଚାଲିଛି ଏବେ ମାର୍କେଟିଂ ଆମ ବାବାର ଦରକାରାନ ତ ଏଭରେଜ
ଭାଇ ତମ ଜେଜେ ଆପ ଜେଜେ ମାର ଦେହଠିକ ହଁ ଭାଇ ଆଉ ଭାଇ ତମେ ଜେଜେ ଭାଇ ଜେଜେ ମ ଦେହ ଠିକ ତ?
ଜେଜେପା କୁହାଗଲା ଠିକ ଠାକ୍ ଅଛନ୍ତି ତାଙ୍କୁ କୁହାଗଲା ବେପାର ଛାଡ଼ିଦିଅଉ ବଟ୍ ତାଙ୍କେ କହିଲେ ମୁଁ ବେପାର ମଲା ହିଁ କରିବି କଣ କରିବି କୁହ?
ଆଉ ଭଲ ଭାଇ ବୁଢା ଲୋକ ଖାଲିରେ ବସିକିରି ଖାଇବାକୁ ଚାହୁଁନାହାନ୍ତି। ପରିଶ୍ରମ କରିକି ଏ ବୟସ ଏ ବୟସର ମଧ୍ୟ ତାଙ୍କର
ତିଶ ଚାଳିଶ ଚାଳିଶ ଚାଳିଶ ର ଷାଠିଏ ବର୍ଷ ପୁରୁଣା ବେପାରିଆ ଲୋକ ତାଙ୍କେ ଷାଠିଏ ବର୍ଷ ହେଲା ତାଙ୍କ ବେପାର କରି କରି ଆସିଛନ୍ତି ଏବେ। ଖାଲିରେ ବସିଲେ କିଏ ବସି ପାରିବ କି?
ଭାଇ ଏଇଟାର ଭଲ କଥା ଏଇଟାର ଭଲ କଥା ତାଙ୍କେ ଘର ଉପରେ ଝ ନହେଇକି ନିଜେ କାମ କରିକି ବେପାରରୁ ହିଁ ଖାଇବାକୁ ଚାହିଁବେ ଏଇଟା ବହୁତ ଭଲ କଥା।
ସେଇ କଥା କହୁଛି ପରା। ଜୀବନ ତାଙ୍କଠୁ ଆଉ ଟିକେ ମୋଟିଭେସନ ଆଣେ। ତାଙ୍କେ ଏତେ ଅଶୀ ବର୍ଷ ବୁଢା ହେଲେ ବି ତାଙ୍କେ ବେପାର କରିବାକୁ ଦମ୍ଭ ରଖୁଛନ୍ତି। ଘରେ ବସି।
ଆଉ ଭାଇ ତମ ଭକ୍ତିର ମୁଁ ଶୁଣିଥିଲି ଏ ବର୍ଷ ଦଶମ କେମିତି କଣ ପଢାପଢି ଚାଲିଛି?
ମୋ ଭଉଣୀର ନବମ ହେଲା।
ନବମ ହେଲା କିି? ଆଚ୍ଛା ଆ ନବମ ହଉ ତାହେଲେ ଦଶମ ବହୁତ ଇମ୍ପୋଟାଣ୍ଟ।
ହୁଁ। ତା ପାଇଁ ତ ଇମ୍ପୋର୍ଟାଣ୍ଟ ପଡିଛି ତ ଜାଣୁନି। ଟିକେ ଏବେ ବହୁତ ଜାଣିବାକୁ ହେଲାଣି ଆଗ ଅପେକ୍ଷା।
ଆଉ ଭାଇ ଜାଣିବ ଆସ୍ତେ ଆସ୍ତେ ଜାଣିବ ଆଉ ଏବେଠୁ କଣ ତମେ ମଧ୍ୟ ଜାଣିଥିଲ କି ଆମେ ମଧ୍ୟ କେମିତି ମଜା ମସ୍ତି କରୁଥିଲେ ଧୀରେ ଧୀରେ ସବୁ ଜାଣିଲେ।
ସେଇଟା ପରା। ହଁ ହଉ ଭାଇ ଆଉ କଣ କୁହ ନୂଆ ଖବର କଥା। ଆଉ ତମର ଭାଉଜ ବିଷୟରେ ଟିକେ କଣ ଟିକେ କଥାଟେ କୁହ।
ଭାଉଜ କଥା କଣ? ଏମିତି ହିଁ ଚାଲିଛି। ଆଉ ଭାଇ ଆମ ଦୋକାନ ରେ ମଧ୍ୟ ବହୁତ ଅସୁବିଧା ଚାଲିଛି।
ତମ ଦୋକାନ ଟା କାର୍ଟକୁୁ ଆଣିବ ପରା ବ୍ରହ୍ମପୁର ରେ ଥିଲା।
କାର୍ଟରୁ ଆଣିବ କଣ ବରହମ୍ପୁରରେ ବୁଞ୍ଚିବୁ ଆମେ।